ଏବେ ଫ୍ରି ଅଛ କି? ଆଉ କଣ କରୁଛ?
ଏଇଠି ପରିବା କଟା ହଉଛି ବସିଛୁ ଆଉ।
କି ପରିବା ସବୁ କାଟୁଚ?
ଜହ୍ନି ପୋଇ କଖାରୁ ବାଇଗଣ।
ଆଜି କୀତକାରି ରାନ୍ଧିବ କି?
ସେ ଗୋଟେ ଗୋଟେ ମିକ୍ସସର ତରକାରୀ ଭଳିଆ ହବ ଆଉ।
ଆଉ ତ ଆଇଁଷ ବାାରି ଆଇଁଷ ମାଇଁଷ ଆଜି ଆସିବନି ତମର?
ହଁ ହେଟା ହବ ଆଉ ନିରାମିଟା ନହେଲେ ଭଲ ଲାଗିବ ନା।
ଓହୋ ଆ ଡାଲି ଫାଲି କର?
ହଁ ଛୁଆ ଛୋଟ ପିଲା ଅଛି ତ ଡାଲି ହବ ଟିକେ ଆଉ।
ମାନେ କି ଡାଲି ତମର କର?
ହ ମୁଗ ହରଡ଼ ଇନ୍ତି ଆଉ।
ଆଉ ତମର ତ ମୁଗ ଚାଷ କରୁଛ ତମର ମୁଗ ତ ପାଇ ତମେ କିଣିବାକୁ ପଡୁନଥିବ?
ଉ ନା।
ଆଉ ତାହେଲେ ମୁଗ ଡାଲି ଆରାମରେ କରି ଖାଇବ ଆଉ। ଆ ତମ ଛୋଟ ପିଲାମାନେ ସବୁ ମୁଗ ଡାଲି ଖାଆନ୍ତି ବେଶୀ ନା ହରଡ଼ ଡାଲି ବେଶୀ ଖାଆନ୍ତି?
ସେମିତି କିଛି ନାଇଁ ଯେତେବେଳେ ଯୋଉ ଡାଲି କଲେ ସେ ଖାଇବେ ଡାଲି ହବା କଥା ଟିକେ ହବ ଆଉ।
ଗୋଟେ ଭାତରେ ଗୋଳେଇ ଖାଇବା ପାଇଁ ଭଲ ଆଉ।
ହୁଁ।
ଆଉ ତମର ମାଛ ଖାଇବା ବେଶୀ ଭଲ ପାଅନା ଚିକେନ ଖାଇ ବେଶୀ ଭଲ ପାଅ?
ଚିକେନ ଖାଇବାକୁ ଭଲ ପାଆନ୍ତି ଛୁଆ।
ଚିକେନ।
ହୁଁ।
ମାନେ ଦେଶୀ ଚିକେନ ଆଣ ନା ଏଇ ଯୋଉ ବଏଲର ଚିକେନ ଆଣ?
ଦେଶୀ ଟା ସେମିତି ମିଳୁନି ଆଉ ଏଇ ବଏଲର ଫଏଲରେ ଆଣିିକି ଖାଇଦିଅନ୍ତି ଆଉ।
କାହିଁ ତମେ ଗାଁରେ କୁକୁଡ଼ା ଫୁକୁଡା ଦିଟା ରଖିପାରନ୍ତ ତମର ହେଠି ଅଣ୍ଡା ଫଣ୍ଡା ଖାଆନ୍ତ।
ଏପଡେ ଏପଟେ ଧର ତା କୁକୁଡା ଦେଶୀ କୁକୁଡା ରଖିଲା ମାନେ ୟା ବାଡି ତା ବାଡି ହେବେ। ସେଥିପାଇଁ ରହେନି ଆଉ।
ଦେଶୀ କୁକୁଡା ଟା ରଖିଲେ କଣ ତମେ ଅଣ୍ଡା ପାଇଲ ଖାଇବା ପାଇଁ ଦେଶୀ ଅଣ୍ଡା ମିଳୁନି ହେଠି ଆଜ୍ଞା ଦେଶୀ ଅଣ୍ଡା କଇ ଇଆଡୁ ସିଆଡୁ କଣ ଅଣ୍ଡା ଦଉଛନ୍ତି କୋଡିଏ ଟଙ୍କା ନାଖା ପଚିଶ ଟଙ୍କା ନାଁ ବିକୁଛନ୍ତି। ହ ରଖିଲେ କୁକୁଡା କଣ ଦିଟା କୁକୁଡା ରଖିଥିଲେ ଦେଶୀ କୁକୁର ଅଣ୍ଡା ଖାଇଲ ମାଂସ ବି ଖାଇପାରିବ ଛୁଆ ହେଲେ ବି ଗଞ୍ଜା ଫଞ୍ଜା ହେଲେ ତାକୁ ଖାଇବ କାରଣ ଦେଶୀ କୁକୁଡା ଦେଶୀ ମାଂସ ବହୁତ ରେଟ ଅଧିକ। ହୁଁ। ଆଉ ତ ମାତମାତ ଗଡିଆ ଅଛି ମାଛ ପାଉଛ ଆଉ ତମର ସୁବିଧା ବହୁତ ଅ ଛି ପରିବା ପତ୍ର ବି ଅଛି ଉଁ। ଆମର ତ ସବୁ ଏଠି କିଣିକି ଖାଉ।
ନା ଆମର କିଛି କିଣା ଯାଏନି କେବଳ
ଖାଲି ଏ ତେଲ ଫେଲ ଗୁଡା କିୁଣୁଥିବ ଆଉ।
ହଁ ହଁ ସେଇ ଜିନିଷ କିଣା ହୁଏ ଆଉ ନହେନେ ପରିବା ଡାଲି ଜାତିୟ କିଛି କିଣା ହୁଏନି।
ଆଳୁ ଫାଳୁ କିଣ ନା ଚାଷ କର?
ଆଳୁ ଟା ଲଗାଯାଏ ଯେ ଜଉ ଖୁମ୍ବ ଆଳୁଟା ଲଗାଯାଏ ଏଟା ଲଗାଯାଏନି ଇଇ ଲାଗିଯାଏ।
ହେ ତମେ ମାଟି ଆଳୁ ଲଗାଅ?
ହଁ ଲାଗେ।
ଆଉ ମୁଁ କେବେ ଗଲେ ମତେ ମାଟି ଆଳୁ କିଛି ଦବ ନା?
ହଉ।
ଆଉ କଣ କେତେ ପଇସା ତମେ ନବା ଆଉ କଣ। ମାନେ ଭଲ ଆଳୁ ନା ଏମତି କ ମାନେ ଛୋଟ ଆଳୁ ନା ବଡ ଆଳୁ ଟିକେ।
ବଡ ଆଳୁ ତଥାପି ଗୋଟେ ଗୋଟେ ବାହାରେ ଦଶ କିଲୋ ଭଳିଆ ଆଉ ସାତ ଆଠ କିଲୋ ଭଳିଆ ଗୋଟେ ଗୋଟେ ବାହାରେ ଆଉ
ହଁ ତାହେଲେ ସେଇ ଆଳୁ ମୋର ଦରକାର ସେଇ ପୋରଷ୍ଟିଆ ଆଳୁ ଟିକେ ହେଲେ ଭଲ ଆଉ। ଭଲ ଆଉ ମାଟିଆଳୁ ଟା ଭଲ ଖାଇବା ପାଇଁ। ଆଉ ତମର ମଟନ ଫଟନ ଆଣ କୋଉଠୁ।
ହଁ ବ ଟିକେ ଦୂର ହୁଏ ଭଦ୍ରକରୁ ଯିବାକୁ ପଡେ।
ଓହୋ ମଟନ୍ ତମର ଏଠି କେତେ ଲେଖା ରେଟ୍।
ଏ ସାତଶ।
ସାତଶହ ଟଙ୍କା ମଟନ ଟିକେ ରେଟ୍ ଅଧିକ ଅଛି ତ ସେ ବନ୍ଧୁବାନ୍ଧବ ଭଲ ବନ୍ଦ ଆସିଲେ କଣ କର ବାଧ ହେଇକି ଆଣିିବାକୁ ପଡିବ ମ
ହଁ
ଆଉ ଚିକେନ ଆଣିଦବ ନା ମଟନ କିଏ କ ଖାଇବି କିଏ ବି ବହୁତ ଲୋକ ଅଛନ୍ତି ଚି କେନି ବି ଖାଆନ୍ତିନି ଆଉ ମାଛ ଟା ତ ସମସ୍ତେ ଖାଇବେ ଆଉ
ତମର ସେଠି ଦେଶୀ ମାଛ ଟା ମିଳୁଛି ଆମର ଏପଟେ ଦେଶୀ ମାଛ କିଣିବାକୁ ପଡୁଛି କିନ୍ତୁ ଇଏ ନୁହଁ। ଚାଷ ହଉଛି ଚାଷ ମାଛ ତମର ଏଠି ଗଢିଆ ର ପୁରା ଧରିବ ଡାଇରେକ୍ଟ ମାଛ ସାଙ୍ଗେ ସାଙ୍ଗେ ଭାଜିବ ଖାଇବ।
ହଁ।
ଆଉ ଆଉ ତମ ଗାଁରେ ହଁ ତମ ଗାଁ ରେ ସବୁ ଭଲ।
ହଁ ଆମ ଗାଁରେ ଭଲ ଆମ ଗାଁ ରେ ଭଲ ଉତ୍ସବ ହଉଛି ରଜ ଉତ୍ସବ।
ରଜୋଉତ୍ସବ ହଉଥିଲା ତମ ଗାଁରେ
ହୁଁ
ପଇସା ପତ୍ର ଶଉ କିଏ ଦିଅନ୍ତି।
ପିଲା ଆଦାୟ କରନ୍ତି ଆଉ।
ମାନେ କାହାଠୁ ଆଦେଇ ଗାଁ ବାଲାଙ୍କଠୁ ନା ଆଉ କୁଆଡୁ ଆଦାୟ କରନ୍ତି।
ନାଇଁ ନାଇଁ ଘରରିକ ପିଲା କ୍ଲବ ପିଲା ଅଛନ୍ତି ତ ସେ କରନ୍ତି ଆଉ।
ଓହୋ ତତେ ବହୁତ ପଇସା ଖର୍ଚ୍ଚ ହଉଥିବ ନା।
ହୁଁ।
ଆଉ ଯୋଉ ଷ୍ଟଲ ସୋଉ ପଡୁଥିବ।
ହଁ ସବୁ ଷ୍ଟଲ୍ ପଡେ।
ଆ ସେ ଯୋଉ ପିଠା ଫିଟା ସବୁ ତିଆରି କରନ୍ତି କିଏ ତିଆରି କରନ୍ତି।
ଏସ୍ତେ ଲୋକମାନେ ତିଆରି କରିକି ପଠାନ୍ତି ସେଇଠିକି ଆଉ।
ତମର ନିଅନାଥ ପିଠା କରି
ନାଇଁ ନାଇଁ ଆମର ନଉନା କେଭେ।
ହୁଁ ହୁଁ। ଆଉ ତାହେଲେ ଫଙ୍କସନ ଟା ଭଲ ଭାବରେ ହୁଏ ନାଇଁ।
ହୁଁ।
ତମେ ପିଲାମାନେ ଯାଇ ଯୋଗ ଦିଅନ୍ତି।
ହଁ
ପଇସା ପତ୍ର ବି ଦଉଥିବ।
ହଁ ପଇସା ଦିଆଯାଏ ପିଲା କରୁଛନ୍ତି ପଇସା ଦିଆହେବନହିଁ।
ଆଚ୍ଛା। ଆଉ ତମ ଘର ପାଖରୁ ଷ୍ଟେସନ ଟା କେତେ ବାଟ?
ତଥାପି ଦି କିଲୋମିଟର ଖଣ୍ଡେ ହବ।
ତମର ଟିକେ ଟ୍ରେନ ରେ ଯିବା ଆ ସେ ଟିକେ ସୁବିଧା ହୁଏ ନା କଣ?
ହଁ ଆମକୁ ଟ୍ରେନ୍ ଲାଇନ୍ ଟା ସୁବିଧା।
ପଇସା ବି ହଁ ପଇସା ଟ୍ରେନରେ ଆସିଲେ କମ ପଡୁଥିବ। ଆଉ ସୁବିଧାରେ ଆସିବ ଆଉ। ମୁଁ କଣ କହୁଥିଲି କି ମୁଁ ଥରେ ମଝିରେ ଯାଇଥାନ୍ତି ତମ ଘର ଆଡେ ଆଉ ସେ ମାଟି ମାଟି ଆଳୁ ଫାଟି ଆଳୁ ଟିକେ ଆଣିଥାନ୍ତି ଆଉ କୁଆଡେ ଟିକେ ବୁଲାବୁଲି କରିବାକୁ ଯାଇଥାନ୍ତେ।
ଆସ କେବେ ଆସ।
ଆଉ ତମର ସେଠି ରହିବା ପାଇଁ ସୁବିଧା ଅଛି?
ହଁ ସୁବିଧା ଅଛି।
ହଉ ତାହେଲେ ମୁଁ କେବେ ଯିବି ଗୋଟେ କହିବି ଜଣେଇବି ଆପଣ କେବେ ଫ୍ରି ଥିବେ। କହିଲେ ମୁଁ ସେଇ ଅନୁସାରେ ଯିବି ଆଉ।
ହଉ ହଉ।
ଆଚ୍ଛା ତମ ଘରଠୁ ସେଠୁ ଆଖଣ୍ଡଣୀ ମଣି କେତେ ବାଟ ହବ?
ତଥାପି ଏଠୁ ଚାଳିଶ ତିରିଶ କିଲୋମିଟର ଭିତରେ ହବ ଆଉ।
ଆଚ୍ଛା ତାହେଲେ ପାଖାପାଖି ଅଛି ଆଉ।
ହୁଁ।
ତ ଆଖଣ୍ଡଣି ଟିକେ ସୋମବାରିୟା ଦର୍ଶନ କଲେ ଭଲ ନା କଣ?
ସେଦିନଟା ହଁ ଦର୍ଶନ କଲେ ଭଲ କିନ୍ତୁ ବୋହୁତ୍ ଲୋକ।
ଓହୋ। ମ ଆମେ ଆଖଣ୍ଡଳମଣି ଗଲେ ମୁଁ ଭାବୁଥିଲି ଟିକେ ବଡ ଭୋଗ ହ ଟିକେ କରିଥାନ୍ତେ ଆଚ୍ଛା ବଡ କଲେ ଆମକୁ ସବୁ ଜିନିଷ ପତ୍ର ନବାକୁ ପଡିବ ନା ସେମାନେ ଦେବେ?
ତମେ ନେଲେ ବି ଚଳିବ ସେମାନଙ୍କୁ ଦେଇଦେଲେ ବି ପଇସା ସେମାନେ କରିଦବ।
ହଁ କଣ କଣ ସବୁ ନବାକୁ ପଡିବ ବଡ ଭୋଗରେ?
ଅରୁଆ ଚାଉଳ, ମୁଗ ଘିଅ ଆଳୁ। ଏମତି ନଢିଆ କଦଳୀ
ଆଉ ଯୋଉ ଘିଅ ମାନେ କଣ ଦେଶୀ ଘିଅ?
ଦେଶୀ ଘିଅ ହଁ।
ଆଚ୍ଛା ଯୋଉ ତାଙ୍କର ଯୋଉ ଗୋଟେ ମାନେ ପଣା ହୁଏ ଗୋଟେ ଗୋଟେ ମାନେ ଯୋଉ ଆଜ୍ଞା।
କଣା ଏ ଯୋଉ ହଁ ତାଙ୍କର ଘର୍ଷଣ ହୁଏ।
ହଁ ହଁ ସେଟ ସରି ହଁ ସେଇଟା ଘର୍ଷଣ କୁହନ୍ତି ହଁ। ମାନେ
ମତେ କିଛି ଦବୁନି। ଆଉ ଏଇଟା ଟିକେ ପିଇଦେବି ଟିକେ ପିଦବ ତାପରେ
ଏମିତି ହେଇଥିଲା ଆମେ ସବୁ ଦି ଚାର ଗଲାସ ଲେଖା ପିଇଦଲୁ। ଆଉ ଆମେ ଦିନ ମାନେ କିଛି ଖାଇନୁ ଏତେ ମଧୁର ଲାଗିଲା।
ଗୋଟେ ବିଭିନ୍ନ ପ୍ରକାର ଜିନିଷ ପଡିଥାଏ ଆଉ ଭଲ ଲାଗେ ଠାକୁରଙ୍କ ଇଏ ଆଉ।
ହଁ ତାପରେ ଆଉ ଗୋଟେ କଥା ମୁଁ ଶୁଣିଚି ଯେ ଆଖଣ୍ଡ
ତା କତିକି ହଁ ତା ସବଦିନ କଟିଗଲା ନା କଟିଗଲା ପା।
ବହୁତ ଭଲ ପାଇଁ ମାନେ କୁଣ୍ଡ ଜଳ ଟା ଆଣି କଣ ରଖିଚି ସବୁଦିନ ପାଇବ ଟିକେ ଟିକେ ନା କଣ କେମିତି ହୁଏ?
କୁରହରେ ରହିଥାଏ ଯେତେବେଳେ ଗାଧୋଇ ସାରିଲା ପରେ ପାଆନ୍ତି।
ସେ କୁଣ୍ଡ ଜଳ କେବେ ଖରାପ ହବନି?
ନାଇଁ ନାଇଁ ଟମାଟର
ପ୍ରଭୁଙ୍କ ଠାରୁ ଆଖଣ୍ଡଳମଣି ଠାରୁ ସେ ପାଦୁକ ମାନେ ଯୋଉ ଇଏ ହଉଛି ସେଇଟା ଆସିକି ଗୋଟେ କୁଣ୍ଡରେ ରହୁଚି। ପା
କୁଣ୍ଡରେ ରହୁଚି ହଁ।
ସେଇଥିରୁ ଆମେ ଆଣିବା। କଣ ସେଠି ପଇସା ନେବେ ନା ମାଗଣାରେ ଦେବେ?
ଆଗରୁ ଦଉଥିଲେ ମାଗଣା ଏବେ ପଇସା ନେଲେଣି।
ଓହୋ ମାନେ କଣ କୋଉଥିରେ ଆଣିବାକୁ ପଡିବ ଏଟା?
ଏଟା ବୋଟଲ ଫୋଟଲ ନଲେ ପ୍ଲାନ ଡବା।
ଆଚ୍ଛା ଆଚ୍ଛା ଆଚ୍ଛା ତମପାଖରେ ଗୋଟେ ସେପଟେ ଗୋଟେ ଦିଗି କଉଠି ଗୋଟେ ଅଛି ତମର ସେଠି ଗୋଟେ ଭଲ ଜଗନ୍ନା ତ ମନ୍ଦିର ଫନ୍ଦିର ଅଛି ଆଉ
ହୁଁ ହଁ ହଁ
କୋଉଠି ସେଟା କହିଲେ?
ସେଇଟା ହଉଚି ଭଅରିପୁର ପାଖାପାଖି ନା।
ମାନେ ସେଠି କଣ ମାନେ ଗୋଟେ ବଡ ଜଗନ୍ନାଥ ମନ୍ଦିର ହେଇଚି। ଆଉ ବଡ ପାର୍କ ଭଳି ହେଇଚି, ଆଉ ଗୋଟେ ବଡ ହୁଁ ବଡ ପୋଖରୀ ହେଇକି ସେଠି ବୋଟିଂ ଫୋଟିଂ କରୁଛନ୍ତି। ତମେ ହେଠିକ ଯାଇଚ।
ଯାଇନି କେବେ? ହ୍ୟାଲୋ ହଁ ହ୍ୟାଲୋ ହଁ।
ଶୁଭୁନି କି?
ହଁ ହଁ ଶୁଭୁଚି।
ଆଉ କାଇଁ କିଛି କହିଲି ତ ମୁଁ କହିଲି ବୋଧେ ଶୁଭୁଚି ନାଇଁ ବୋଧେ ଫୋନ ଟୱାର ଫୱେର ପ୍ରୋବ୍ଲେମ ହଉଥିବ ସେ ଯୋଉ ଡି କି ମନ୍ଦିର କଣ ଯା ସେଠି ସବୁ କଣ ଅଛି କହିଲେ? ହ୍ୟାଲୋ
ହଁ ହ୍ୟାଲୋ ହଁ କୁହ?
କଣ ଅଛି ସେ ଡିଗି ମନ୍ଦିର କହିଲେ?
ଆଉ ପାର୍କଟେ ହେଇଚି ସବୁ ଲାଗିଚି।
ମୁଁ ତାହେଲେ ଏଠେ ରଖୁଚି।
ହଉ।